ଅନ୍ନତ ଭାଇ
ହାଲୋ।
ହାଲୋ।
ଭାଇ ଜୟ ଶ୍ରୀରାମ।
ଜୟ ଜଗନ୍ନାଥ।
ଜୟ ଜଗନା
କଣ ଖବର ଭାଇ?
ଭଲ ଆଉ କଣ ଚାଲଚି?
କିଛି ନାଇଁ ଭାଇ ଛାତ ଉପେରେ ଠିଆ ହେଇକି ଛୋଟ ପିଲାଙ୍କ ଖେଳ ଦେଖୁଚି।
ଓ ଛାତ ଉପେରେ ଠିଆ ହେଇକି ଛୋଟ ପିଲାଙ୍କ ଖେଳ ଦେଖୁଚ ଆଚ୍ଛା ଆଚ୍ଛା। ଓ ହୋ କଁ ଖେଳ ଖେଳୁଚନ୍ତି?
ତାଙ୍କ ତମ୍ କ୍ରିକେଟ୍।
କଁ ଖେଳ ଖେଳୁଛନ୍ତି?
ଛୋଟ ପିଲାମାନେ ସ୍କୁଲ ପିଲାମାନେ ଖେଳୁଚନ୍ତି ସ୍କୁଲ ସରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଆଗେରେ ଛୋଟ ପିଲାମାନେ କ୍ରିକେଟ ଖେଳୁଛନ୍ତି।
ଆଚ୍ଛା ତାଙ୍କ ଖେଳ ଦେଖି ତମୁକୁ ଖେଳିଆକୁ ଇଛା ତାଙ୍କ ସହିତ। ହଁ
ଖେଳିବା ପାଇଁ ତ ଇଛା ସମସ୍ତଙ୍କର ମୋର ବି ଅଛି। କିନ୍ତୁ ଛୋଟ ପିଲାଙ୍କ ଖେଳ ଖେଳିବା ଅପେକ୍ଷା ଦେଖିବାରେ ମଜା ଅଲଗା।
ଆଚ୍ଛା ଆଚ୍ଛା ଉଁ
ଛୋଟ ପିଲାଙ୍କ ଖେଳ ଦେଖି ନିଜ ପିଲା ଦିନ କଥା ମନେ ପକେଇବା।
ହଁ ହଁ। ମୁଁ ତ ଛୋଟ ପିଲାଙ୍କ ଖେଳ ଦେଖିବି ମାନେ ମୁଁ ତାଙ୍କ ସହିତ ଛୋଟ ପିଲା ହେଇଯିବି ଆଉ। ମୁଁ ତାଙ୍କୁ ଯାଇ କହିବି ମତେ ବ୍ୟାଟ ଦିଅ ମୁଁ ବ୍ୟାଟିଂ କରିବି ନହେଲେ ବଲ୍ ଦିଅ ବୋଲିଂ କରିବି ଆଉ।
ମୁଁ ଖେଳେ ତାଙ୍କ ସହିତ ଯାଇକି ବେଳେ ବେଳେ ବୋଲିଂ ଖେଳନ୍ତି ସେମାନେ। ବୋହୁତ ମଜା ଲାଗେ। ବ୍ୟାଟିଂ ତ ଦିଅନ୍ତିନି ବୋଲିଂ କରିଆକୁ ଦିଅନ୍ତି।
ଆ ଅଁ ସେମାନେ ତ ବ୍ୟାଟିଂ କରିଆକୁ ଭାରି ଇଚ୍ଛା ତାଙ୍କର ଆଉ।
ଆଉ ଆଜି ଖରା କେମିତି ହଉଥିଲା।
ଖରା ପ୍ରବଳ ନୟାଗଡରେ ତମର ସେପଟେ।
ହୁଁ ଟିକେ ମେଘୁଆ ହଉଛି ଆଉ। ତୁ ଭଲ ଲାଗୁନି କି ନା କଁ କେମିତି ଲାଗୁଛି।
ଖରା ଦିନ କିଛି ଭଲ କିଛି ଖରାପ।
ହଁ କଣ ଭଲ କଁ ପାଇଁ।
ଟାଇମ୍ ଉଁ ଦିନ ସମୟରେ କାମ କରୁଥିବା ଲୋକଙ୍କ ପାଇଁ। ବେଶୀ ଖରା ହେଲେ ହିଟ ଖରା ଅଂଶୁଘାତ। ପ୍ରୋବ୍ଲେମ୍ ସେ ସମସ୍ୟା ସବୁବେଳେ ରହିବ। ଖରା ଜୋରେ ହେଲେ। କିନ୍ତୁ କାମ କରିବା ପାଇଁ ଖରା ଦିନ ଭଲ। କାରଣ ସମୟ ବହୁତ ମିଳିବ ଲୋକଙ୍କୁ ଦିନ ବଡ।
ହଁ।
ଟିକେ ସମୟ ମିଳିବ ଖରାଦିନେ ଖାଇବା ଅଲଗା। ଏହି ଋତୁରେ ବହୁତ ପ୍ରକାର ଉଁ ଫଳ। ଆମ୍ବ, ଜାମୁକୋଳି ଖାଇବା। ପାଇଁ ବଢିଆ ପଣସ।
ହଁ।
ସବୁ ଋତୁର ସବୁ ଅଲଗା ଅଲଗା ଖୁସି।
ହଁ ତାହେଲେ କୋଉ ଋତୁ ଟା ଭଲଲାଗେ।
ମତେ ନିଜକୁ ବର୍ଷା ଋତୁ ଭାରି ପସନ୍ଦ।
ଆଛା କଣ ପାଇଁ ବର୍
ବର୍ଷା ଦିନ ମତେ ଭାରି ପସନ୍ଦ। ବର୍ଷା ଋତୁ ଏଇଥିପାଇଁ ଉଁ। ବର୍ଷା ଋତୁ ଏଥିପାଇଁ ମତେ ପସନ୍ଦ କା କାରଣ ବର୍ଷା ଦିନେ ଆମ। ପ୍ରକୃତିର ସୁନ୍ଦରତା ଟା ଗୋଟେ ଅଲଗା।
ଅ ହଁ।
ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁ ଖରା ଋ ଖରା ଦିନ ଅପେକ୍ଷା। ବର୍ଷା ଋତୁରେ ଆମ ପ୍ରକୃତିର ସୁନ୍ଦରତା ଟା ଟିକେ ବେଶୀ। ଆମ ଆମ ଆମ ରା ଆମ ଜିଲ୍ଲା ପାହାଡ଼ ପର୍ବତ ଘେରା।
ହଁ।
ଚାରିଆଡେ ପାହାଡ ପର୍ବତ। ତ ବର୍ଷା ଦିନ ଟା ପାହାଡିଆ ପର୍ବତ ଏରିଆକୁ। ଏ ଜାଗାକୁ ଦେଖିବା ପାଇଁ ଟିକେ ଭଲ ଲାଗେ।
ଆଚ୍ଛା ବର୍ଷା ହେଲେ ସାଧାରଣତଃ କଣ ହୁଏ କି ସବୁ ବିଲ କ୍ଷେ କ୍ଷେତ ରାକ କ୍ଷେତ ରେ ଆମର ବିଲ ସେଥରେ ପାଣି ଫୁଲ୍ ହେଇକି ଥାଏ। ତ ସବୁ ଭଲ ଲାଗେ ଯିବା ପାଇଁ ଘାସ ସବୁ ସବୁଜ ଥାଏ। ତାପରେ ଆଉ ଗୋଟେ ସବୁ ପ୍ରୋବ୍ଲେମ କଣ ହୁଏ କି ଯେ ଅସୁବିଧା କଣ ହୁଏ। ବର୍ଷା ଦିନରେ ଯୁଆଡକୁ ବାହାରିବ ମାନେ ଘରୁ ବାହାରକୁ ବାହାରିବ ମାନେ କାଦୁଅ।
କିନ୍ତୁ ବର୍ଷା ଋତୁ ଟା ଆମ ପାଇଁ ବହୁତ ଦରକାର। ଚାଷି ମାନଙ୍କ ହିସାବରେ ଯୋଉ ଋତୁରେ ପନିପରିବା। ଚାଷ ହବ ବ ପ ପାଣି ଦରକାର।
ହଁ ହଁ।
ସେଥିପାଇଁ ଏମିତି ବି ଚାଷ ଦୃଷ୍ଟିରୁ ଭଲ, ଖରାଦିନେ ନିଜକୁ ପାଣି ମଡେଇଵାକୁ ପଡୁଛି, ବର୍ଷା ଦିନେ ସାମୁହିକ କ୍ରମେ ପାଣି ବର୍ଷା ହେଲେ ଭରିଯାଏ ପାଣି, ଚାଷ ବାସ ପନିପରିବା ପାଇଁ ବହୁତ ସେମିତି ଶୀତ ଦିନେ ପନିପରିବାର ର ଦର ଭାରି ଶସ୍ତା ହେଇଯାଏ, ସବୁ ଋତୁୁର ଅଲଗା ଅଲଗା ନିଆଁରା ମଜା।
ଆଁ ଶୀତ ଦିନରେ, ବୁଲାବୁଲିି ପାଇଁ ବହୁତ ପସନ୍ଦ ଲାଗେ। ଶୀତ ଦିନରେ ବୁଲା ବୁଲି ଟା ଭଲ ଲାଗେ। ହୁଁ ଆମ ପ୍ରାୟତଃ, ଯେତେବେଳେ ଆମ ସ୍କୁଲ ସ୍କୁଲ ଟାଇମ ରେ ଛୁଟି ହେଇଯାଏ ଆମର, ଦଶହରା ଛୁଟି ପରେ ଆମ ପ୍ରାୟ ବୁଲିବାକୁ ଯାଉ, ବାହାରକୁ ସ୍କୁଲ ତରଫରୁ ହଉ ଯୋଉଠି ରହୁଥିବ ଅନୁଷ୍ଠାନ ବୁଲିବାକୁ ଯାଉ, ଏମିତି ଦଶହରାକୁ ଗୋଟେ ଜାଗାକୁ ଯାଇଥିଲୁ ବୁଲିବାକୁ ହଉ ହଉ ଆପଣ ଜାଣିଥିବେ ଘଣ୍ଟେଶ୍ଵରୀ?
ମା ଘଣ୍ଟେଶ୍ୱରୀ ସମ୍ବଲପୁର।
ହଁ ସମ୍ବଲପୁର ଯାଇଥିଲୁ ଆମେ ବୁଲିବାକୁ। ଫାଷ୍ଟ ରେ ଆମେ ଏଠୁ ଗୋଟେ ରାତି, ଗୋଟେ ରାତି ଲାଗିଲା ପହଞ୍ଚିବା ପାଇଁ ସେ ଜାଗାରେ। ବହୁତ୍ ଭଲ ଲାଗିଲା, ବହୁତ୍ ପାହାଚ୍ଚ ଚଢିକି ଗଲୁ।
ମିଶିକି ବୁଲା ବୁଲି ମଜା ଆମର ସେମିତି ଗୋଟେ ଅନୁଭବ ଥିଲା କପିଳାସ ଯାଇଥିଲୁ ବାବାଙ୍କ ପାଖକୁ। ପାହାଡ଼ ଚଳିକି ଯିବା, ଭୋଜି କରିବା ତାର ମଜା ଗୋଟେ ଅଲଗା ସାଙ୍ଗସାଥି ମିଳରେ ସେତିକି ତ ମୁଁ ଗଣିନି ତଥାପି, ତେରଶହ ପାଞ୍ଚ ହବ। ଯେତିକି ମୁଁ ଗଣି ପାରିଛି। ଉଁ ଆମେ ରହି-ରହି-ରହି-ରହି ଯାଇଛୁ।
ଆଚ୍ଛା କିନ୍ତୁ ଉପରୁ, ମନରେ ଉତ୍ସାହ ଅଛି ଯେ, ଠାକୁରଙ୍କୁ ଦେଖିବୁ।
ମନରେ ଉତ୍ସାହ, ସବୁବେଳେ ରହିବ, ଠାକୁରଙ୍କ ପାଖକୁ ଯିବାରେ, ସାଙ୍ଗସାଥିୀଙ୍କ ସହିତ ବୁଲାବୁଲି କରିବାରେ।
ହୁଁ ଆଚ୍ଛା, ଆଚ୍ଛା।
ପିଲେ ପିଲା ବେଳେ, ଦୁଇ ତିନି ଦିନ ଛୁଟି ମିଳିଲେ, ବାହାରକୁ ବୁଲି ଯିବା।
ତଥାପି କେତେ ସମୟ ଲାଗିଲା, ସେଠିକି ଯିବାକୁ? କେତେ ସମ
ଜୀବା ସମୟ ଆଉ ଉପରକୁ ଯିବା ପାଇଁ ଆମକୁ ପାଖାପାଖି ଲାଗିଥିଲା, ଅଢ଼େଇ ଘଣ୍ଟା।
ଦୁଇ ଘଣ୍ଟା ତିରିଶ ମିନିଟ ପାଖାପାଖି।
ସିତ ଦିନ ଯାଇଥିଲୁ ନା ଖରା ଦିନେ?
ଶୀତ ଦିନୀ।
ଶୀତ ଦିନେ ରେ ତୁ ତ, ଯେତିକି ଚାଲିଲୁ ଦେହରୁ ଝାଳ ବାହାରି ପଡ଼ିଥିବ। ଯୋଉ ହାଲିଆ ଟା, ଜଣା ପଡ଼ୁ ନଥିବ ତାପରେ ସାଙ୍ଗ ସାଥିରେ, ଯୋଉ ସାଙ୍ଗ ହେଇକି ଚଳିଥିବେ, ସିଏ ମେଏ କମ୍ପିଟିସନ୍ କହିଲା ଭଳିଆ, ଆଉ ଯୋଉ ପ୍ରକାର, ଯେ କିଏ ଚଢି଼ ପାରୁଛି ଆଉ କିଏ ନାହିଁ ହସ ଖୁସିରେ ଆପଣ ଯାଇଥିବେ ଆଉ ଯଦି ଖରା ଦିନ ହେଇଥାନ୍ତା ହୁଏତ ଆପଣ ଟିକେ ଅସୁବଧା ହେଇଥାନ୍ତା।
ଖରାଦିନେ ପ୍ର ପର୍ଯ୍ୟଟନ ସ୍ଥଳୀ ଏତେ କଣ ବୁଲାବୁଲି ହୁଏ କି ବୁଲାବୁଲି ର ଅସଲି ମଜା ଶୀତ ଦିନେ।
ହଁ।
କାରଣ ଶରୀର ଏତେ ଶୀଘ୍ର ଥକେନି।
ହଁ।
ଖରାଦିନେ ଦେହରୁ ଜଳୀୟ ଅଂଶ କମିଯିବ ଆପଣଙ୍କୁ ବାରମ୍ବାର ପାଣି ପିଇବାକୁ ପଡ଼ିବ।
ହଁ।
ତେଣୁ ଶୀତ ଦିନ ଟା ବୁଲାବୁଲି ପାଇଁ ଟିକେ ପ୍ରଯୁଜ୍ୟ ସମୟ।
ହଁବହଁ ସେ ଆମେ ଯାଇଥିଲୁ ହଁ ମୁଁ ଆଉ ଗୋଟେ ଥର ଯାଇଥିଲି ପାରାଦ୍ୱୀପ ଯାଇଥିଲୁ ମୁଁ ଜାଣିନି ଫା ଷ୍ଟ ସପ୍ତ ସେଣୀ ପଢୁଥିଲି ପାରାଦୀପ ଏମିତି ଯାଇଚୁ ମୁଁ ଭାବିଛି ହଁ ପାରାଦୀପ ବନ୍ଦର ଟା। ଏମିତି ଜାହାଜ ଆସୂଥିବ ଜାହାଜ ଦେଖିବୁ ଏଇ ଲୋକ୍ଷରେ ମୁଁ ଯାଇଥିଲି ପଳେଇଥିଲି ସେଟିକି। ସେଠି ଗଲା ପରେ ଆମେ ତ ସ୍କୁଲ୍ ଡ୍ରେସ୍ ସେ ଯୋ ପିନ୍ଧିକି ଯାଇଥିଲୁ ସ୍କୁଲ୍ ୟୁନ୍ ସ୍କୁଲ ଡ୍ରେସ୍ କୁ ମୁ ସାର୍ କଣ କଲେ ନା ବସ୍ ରୁ ଓଲ୍ହେଇକି ଟିଫିନ୍ ଦେଇଦେଲେ ଟିଫିନ୍ ଦେଲା ପରେ କଲେ ଭିତରକୁ ଚାଲ ପାରାଦୀପ୍ ପୋଟ ଭିତରକୁ ବନ୍ଦରକୁ ଚାଲ। ଆମେ ସେ ଭିତୁରୁ ଗଲୁ ସେ ଗୋଟେ ଗାଡ଼ିରେ ବୁଲେଇବାକୁ ନେଲା ଆମୂକୁ ଗାଡ଼ିରେ ବୁଲୁଚୁ ବାହାରକୁ ଆସିଲା ବେଳକୁ ସବୁ କଳା ହେଇଯାଇଚି ଡ୍ରେସ୍ ଉରାକ। ମୁଁ କୋଉଚି ଏରା କଳା କଣ ହେଇଯାଇଚି ପା ପାଦ ରାକ ଏତେ ମୋର ସେଠୁ ମୁ ସାର୍ ଙ୍କୁ ପଚାରିଲି ମୁଁ କହିଲି ସାରେ ଡ୍ରେସ୍ ରା କଳା ପଡ଼ିଗଲା ମୁଁ ଡ୍ରେସ ଚେଞ୍ଜ୍ କରିବି। ସିଏ କଇଲେ ଆରେ ପାଗଳ ଏଠି ବା କୋଇଲାର ରପ୍ତାନୀଥିବ ହୁଏ ତେଣୁକରି ଏଇଟା ତମ ଡ୍ରେସ୍ କଳା ହେଇଯା ତାପରେ ସେଇଠୁ ଜାଣିବାକୁ ପାଇଲି ଯେ ପାରାଦ୍ୱୀପ ଗଲେ କଳା ହେଇଯାଏ ଏ ଡ୍ରେସ୍। ତେଣୁକରି ପାରାଦୀପୀ ର ମାଟି ବି କଳା ପ୍ରାୟ କଳା ରେ।
ପାରାଦୀପରେ ଏବେ ବହୁତ ଜିନିଷ ରପ୍ତାନୀ ହୋଉଚି କୋଇଲା ଲୁହା ପଥର ମାଙ୍ଗାନିଜ
ହଁ ଏରା ଆସ୍ ଆସ୍ ସ୍ତେ ଉନ୍ନତି ହେଲାଣି ତାପରେ ଦେଶର ଆର୍ଥିକ ନୀତି ସେ କାରବାର ହଉଛି ତାପରେ ଓ ଓଡିଶାର ଗୋ ଗୋଟେ ପାଖର ବନ୍ଦର ଥିଲା ବର୍ତ୍ତମାନ ଦୁଇ ତିନିଟା ବନ୍ଦର ହେଇଗଲାଣି ଯେମତିକି ଆ ଆପଣ ଦେଖିବେ ଦ୍ୱିତୀୟ ବନ୍ଦର ଭାବେ ଧାମର ଦେଖନ୍ତୁ ଧାମରା ବୃହତମ ବନ୍ଦର ହୋଉଚି ଆମର ପାରାଦିପ୍ ବନ୍ଦର।
ପାରାଦୀପ ବନ୍ଦର ଆମର ସବୁଠାରୁ ବୃହତ୍ତମ ବନ୍ଦର ପୁରୁଣା ବନ୍ଦର। ଆଉ ସବୁଠୁ ଅଧିକ ରପ୍ତାନୀ କ୍ଷମତା ବାଲା ବନ୍ଦର।
ହଁ ହଁ ହଁ।
ଆଉ କୋଉ ବନ୍ଦର ଓଡିଶାରେ ଆପଣ ବୁଲିଚନ୍ତି।
ଆଉ ଗୋପାଳପୁରୁ ବନ୍ଦର ଯାଇନେଇ ଗୋପାଳପୁରୁ ସି ବିଚ ଯାଇଚି ସମୁଦ୍ର କୂଳ ବୁଲାବୁଲି କରିକି ଆସିଚି। ଏଇ ଯାଇଥିଲି ଗଞ୍ଜାମ ତାରା ତାରିଣୀ। ସେଇଠି ପଳେଇଥିଲେ ବୁଲିବାକୁ।
ତାରାତାରିଣୀ ମନ୍ଦିର ଆପଣଙ୍କୁ କେମିତି ଲାଗିଲା?
ହଁ ତାରାତାରିଣୀ ବହୁତ୍ ଭଲ ଲାଗିଲା ସେଉଠୁ ପାହାଚ ଚଢିକି ଯିବାଟା ମାଙ୍କଡ଼ ମାନେ ସାଇଟିରେ ଥିବେ ସେଇଟା ଭଲ ଲାଗିଲା। ମୁନ୍ଦିରିଟା ତାପରେ ପାହାଡ଼କୁ ଗଲେ ତାଦୃଶ୍ୟଟା ଗୋଟେ ଅଲଗା।
ଆଉ ଆଉ ଗଞ୍ଜାମର କୋଉ କୋଉ ଜାଗା ଆପଣ ବୁଲିଚନ୍ତି?
ଆଉ ସେତିକି ଭଲ ଲାଗିଲା ତମ ସହ କଥା ହେଇକି। ବହୁ ଜାଗା ବୁଲିନାହାନ୍ତି ହଉ ରହୁଚି ଆଁ।
ପୁଣି କଥା ହବା ଭାଇ ଧନ୍ୟବାଦ।